ତ। ହ୍ୟାଲୋ।
ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ କ କ କ। ହଁ କହୁଚି ଇଏ
ମୋ ମୋର ପ୍ରୋଫାଇଲ କେବେ ଇ ହବ?
ପଥାବନ।
ଉଁ।
ହ୍ୟାଲୋ। ହ୍ୟାଲୋ। ହଁ। ମୋର କେବେ ଷ୍ଟାର୍ଟ ହବ? ଆଁ।
କଣ କହିଲେ କି ଆଉ ନା କିଛି କହିଲେ ନି କିଏ ଆଉ?
ଶୁବା ଯାଉନି।
ଏଇ ବ୍ଲୁଥ ଲଗେଇଛ କି? ର ର। ହଁ। କଣ କହ।
କିଅଣ।
କ୍ଲିୟର ନାଇ ଏଇ ଭଏସ। ମୋର ମୋର କେବେ ହବ ମୁଁ ପଚାରଚିବା।
ଟାସ୍କ ଟିକେ ବିତା ଉନି।
ଆଗେ ସେମତି
ମୁଁ ରେଜିେଷ୍ଟର କରିଦେଇଥିଲି କେନ୍ ଯାଉନି।
ସେ
କୋଉଠି ଅଛତ?
ଆଉ ଆଚ୍ଛା
ଗାଡି ସାଉଣ୍ଡ ଗାଡି ଗୁଡା କହିଲାବେଳେ ଶୁବା ଯାଉଛି ଖାଲି। କଣ୍ଟା। ସେ ଗାଡି ସାଉଣ୍ଡ ସୁବା ଯାଉଚି।
ହ
ହଁ।
କ
କଣ?
କଣ କରିବେ ନାଇଁ?
ସୁବିଧା ହଉନି ସେ କଲ କରିଦେଲା ଭଲ ହେଥାନ୍ତା। ହ
ହଁ ହଁ ହଁ। କେ ସୁବ
ସେଟାହିଁ ଖର ଖର ଶୁଭୁଚି ଖାଲି ହଁ।
ହଁ ଏବେ ସୁବୁଥାଏ ଏ ଦବୁ। ତ ଦ ଭଲ ଖାଇବାକୁ ଆସିଲି ସେ ବର୍ତ୍ତମାନ ବର୍ତ୍ତମାନ ରୁମରେ।
ମୋର କେବେ ଚାଲୁ ହବ?
ହଁ ହ ସେମାନେ କିଛିତ କହିଲେନି କଣନାଁ କିଛି କହିନାହାନ୍ତି ଆଉ?
ହୁଁ କିଏ?
ଆଉରି ପଚାରି ନାହାନ୍ତି କେତଥର କହିିବି ତତେ।
ଓହୋ। ମୁଁ ଶୁଭା ଯାଉନି ଭଲସେ କହୁନୁ ଆଉ।
ଚିକେନ୍ କରିବା ଆଉ। ନଇବେ। ଏ ରୋଷେଇ କରିବା ପା ଚାଲିଛିି କଲେ କଣ କରିବୁ ନାଁ ଖାଇବୁ ଏଇନା ଆଜି ୟୋଗା ଡେ ଥିଲା ଜାଣିଚୁ ଆଜି? ଆଜି ସକାଳେ ସ୍କୁଲ କେତେ ଥିଲା ଛଅଟା ଥିଲା ପ୍ରିନ୍ପାଲ କହିକି କହିଦେଲି ମୁଁ କହିଲି ବର୍ଷା ହଉଛି। ଆଁ ହଁ ସେ ଏ ଯଛି ହଁ ଆଜି କହିଥିଲେ ମୋ ବର୍ଷା ହଉଚି ଆଉ ମୁଁ ଯାଇପାରିବିନି। କହିଲେ ହଉ ହଉ ଦେଖ ହଉ ତମେ ନହଲେ ପରେ ଆସିବ ନହେଲେ ଆଉ।
ପଇସା କଥା କଣ କହିଛେ?
ପଇସା କଥା କଣ ସେଇ ମାତ୍ର ଯେତିକି ଥିଲା ଏଠି ସେତିକି ସେ ସେଠି ମଧ୍ୟ।
କେତେ ଟାଇମ୍?
ଟାଇମ ତ ସେଇଟା ତ ଅଧିକ ସମୟ ସେଇଟା ତ କଥା ପଢୁଛି ବୋଧେ। ଏ ବହୁତ ସମୟ ପଡି ଯାଉଛି ଏଥିରେ।
ସେଇ ଜାଏ ତ ବେଶୀ ଟାଇମ ମାଗିବେ ଆଉ।
ତା ଆମର ନଅଟାରୁ ଯାଇକିରି ସାଢ଼େ ସାତଟାରୁ ଯାଇକରି ଆ ଗୋଟେ ହବ ନା ନାଇଁ କେମିତି କରାଯିବ। ହେଲା ଯେ ଆଉ। କରିବା ନାଉ। ଟାଇମି ହବନି? ପାହାନ ତାର ସେ ଏକଜାମ ଅଛି କେମିତି କ କରିବା ସେ?
ୟଆଡେ ହେଉଛି ପରା।
ସେଇଟା ବା।
ସେଡ଼ାର ଏଇ ଜୁଲ
ରହିବା ଦେଖିବା ଆଉ କରିକିରି ଆଉ। କରିକି ଆଉ ରହିଗଲେ ଆ ପଇସା ପତ୍ର ଟିକେ ଆସେ
ପଇସା ପତ୍ର କଣ ସୁବିଧା ହେଲେ ସୁବିଧା ହବ।
ହଁ। ଘର ଘର ବନେଇବାର ଅଛି ଆଉ କେମିତି କଣ କରିବାର ଅଛି ନାଇ ଘର ଟା ବନେଇ ଆଗ ଆଗ କଉଟା ନ କଲେ ବି ସେ ଘରଟାଗ ତ ବନେଇବା ର ଅଛି ନା।
ମୁଁ ସେ ମାଗୁନୀ ବାଲା ପଚାର ଥିଲି ଯେ।
ସେ ଆରଭ କରେ।
ତ ପଚିଲି ସେକଣ୍ଡ କାମ ଲଗେଇଛି ସିଏ ତା ଡାକିଲି ଯାଏ ସେ ଡାକିଲିରୁ ଫୋନ କରିବାକୁ କହିଲା ଦିଟା ବେଳକୁ ଫୋନ୍ କଲେ ଉଠେଉ ନି ସେତେବେଳେ ଆଇିବ କେଜାଣି।
ସେ ତାଙ୍କର ସେପଟେ ଆମ ଘର ଆଗ ସେପଟେ ଲଗେବୁ ତାଙ୍କର। ଚକରାର ପାଖରେ।
ହଁ। ତାହଲେ ସି ଆଉ ଆସିବ ତ ନାଇଁ କହୁଛି ନା କଣ?
ଆ ମାପ ଦେଇ ପଳା କାହା ପଠେଇ ପାରୁଛ ଆଉ।
ତା କହୁଥିଲ ସେ ଭଲ ସେ ପକେଇ ନେଲି କଣ କହୁଥିଲୁ କଣ କି?
ପକେଇବା ଭଲସେ ପକେଇବା ସେମିତିଆ କା ଆଉ ଦେଖିବ ଏତେ ଦେଖିନ ଆଉ। ଲାଟ୍ରନ୍ ବାଥରୁମ କିଚେନ ପଡିବ ଆଉ କଣ ଆଉ। ହୁଁ।
ମୁଁ କହୁଥିଲି ସବୁ ଜାଗ କରିଥିଲେ ପକେଇଥିଲେ କାମ ଅଛି ତବେ ପଇସା ପତ୍ର ପକେଇଦେଲେ ସବୁ ଜା କାମ ଛିଡ଼ିଜା ପଇସା ପତ୍ର ଗାରଲ ପ୍ରକାର ମତ ଭାଇରସ୍
ହଁ।
ପଜା ପକେଇ ଦେଇଦଲି ସବୁଜା ପକେଇ ଦେଇଦେଲି।
ଭୁଜା ପକେଇଆ ପାଇଁକା ଉପରେ ଆଉ ଟିକେ ଘର ଟା କଲ ଭଲ ଭାବରେ ମୁଁ ସେଇଟା କଥା କହୁଛି।
ଲକ୍ଷେ ଟଙ୍କା ରେ ହେଇଯିବ ଘର?
ହଁ ସେପଟେ ତା ତା ଖାଲି
ତା ଠୁ ଭଲ ଆଗ ଆଘ ପଟ ରୁମ୍ ଟା ହୁଅନ୍ତା ଲେ ଭଲ।
ସେଇଟୁ ମୁଁ କଇଲି ସେ ଏଇଟେ ପାଣି ଗଡିବା ଏକ ସେଇଟା ନା।
ଶିଡି ରୁମ ମୁଁ ନାଇକି ସିଢି ରୁମକୁୁ ଆଉ ସେ ଛାତ ମିଶେଇକି ଗୋଟେ ବଡ ରୁମ୍ ଟେ ବନେଇ ଦେଲେ ହବ ଆଉ।
ହଁ ଏଇଟା ବାଲକୁନି ରଖିରି ସେଟାକୁ ଆଗରେ ରଖି ବନେଇ ଦେଲେ ହଉ ସେଟାକୁ ଆଉ।
ମୋ ଜା ଆଗକାନିରେ ଗୋଟେ ରୁମ୍ ରହିଯିବ।
ହ
ହୁଁ।
ଏଇ ମଝିରେ ପଇସା ଖର୍ଇଟା
ଆଉ କୋ ଘର କୋଣ ସବ ବନେଇ ଦଉଛି ଲାଗା ଫଜା ସବୁ ରଖିଦଉଛି
ହଉ ରହୁଛି କିଲ ଆଉଛି।
ହୁଁ।